ହଁ ଚିନ୍ମଇ।
ଆଜ୍ଞା ମ୍ୟାମ୍ ନମସ୍କାର୍।
ହଁ ଆଉ ସବୁ ଭଲ ନମସ୍କାର୍।
ହଁ ଭଲ ଅଛି ଆଉ ବହୁତ୍ ଭଲ ଅଛି।
ଆଉ କଣ କରୁଥିଲେ?
କିଛି ନାଇଁ ଏଇଠି ଶୋଇଚି ଆଉ କଣ କରିବା?
ହଁ ଏଇଟା ଖରା ବେଳେ ତ ଶୋଇବ ବି ଆଉ କଣ କରିବ। ଆଉ ଆଜି କଣ ଖାଇବା ହେଇଥିଲା?
ଖାଇବା କଣ ଭାତ, ଡାଲି, ପନିର।
ଆଉ?
କଲରା ଚିପ୍ସ ଏଇଗୁଡା ଆଉ ତମେ ଆଉ କିଛି ନୁହେଁ।
ହଁ ଆମର ବି ସେଇ ଭାତ, ଡାଲି, ଖଟା। ପନିର, ପାମ୍ପଡ଼, ହେଇଥିଲା ମସରୁମ, ହେଇଥିଲା। ଡାଲମା ବି ହେଇଥିଲା। ହଁ ଆଉ ଟିକେ ଖଟା ବି ହେଇଥିଲା ଆମ୍ବ ବି।
ହଁ ଏବେ ତ ଆମ୍ବ ସିଝିନ ଆଉ ଖାଇବ ଆମ୍ବ ଆଉ କଣ ଖାଇବ। ଆମ୍ବ, ଜାମୁକୋଳି, ଖଜୁରୀ ରୋଷେଇ ସେମତି ଟିକେ ଟିକେ
କହିଲୁ ଭାତ କେମିତି ହୁଏ ହଁ ମତେ ଆସେ। ମୋ ବୋଉ ମତେ କୁହେ ବୋହୁତ ଟାଇମ କରିବା ପାଇଁ। ମୁଁ କରିଦିଏ ତାକୁ ଟିକେ ସାହାଯ୍ୟ କରିଦିଏ ଆଉ ତା ଦେହ ବି ବୋହୁତ ଟାଇମ୍ ତା ଦେହ ବି ବୋହୁତ ଟାଇମ ଖରାପ ରୁହେ ତ ମୁଁ ବି ଟିକେ ତାକୁ ସାହାଯ୍ୟ କରେ।
ନା ଆମ ଘରେ ସେମତି କିଛି କୁହନ୍ତିନି ମୁଁ କିନ୍ତୁ ଦେଖିଚି ବେଳେବେଳେ କେମତି କରନ୍ତି।
କହିଲ ଭାତ କେମିତି ହୁଏ?
ଭାତ ଫାଷ୍ଟେ ପାଣି ବସାହୁଏ। ତାପରେ ଚାଉଳକୁ ଭଲ ସେ ଧୋଇକି ପାଣିଟା ଫୁଟିଲା ପରେ ଚାଉଳଟାକୁ ପକାନ୍ତି। ତାପରେ ଭାତ ତାର ପାଣିଟା ଗରମ ହେଇକି ମାନେ ଚାଉଳଟା ଫୁଟି ଫୁଟିକି ଭାତ ହୁଏ ଆଉ।
ତାପରେ ପେଜ ଯୋଉ ସବୁ ବାହାରି ଥାଏ ତାକୁ ଗାଳି ଦିଅନ୍ତି ଭାତ ହେଇଯାଏ।
ତମେ ତ କହିଲ ଭାତ କେମିତି ହୁଏ କହିଲ ଚାଉଳଟା କେମିତି ହୁଏ ଚାଉଳଟା କୋଉଥୁରୁ ହୁଏ।
ଚାଉଳଟା ଧାନରୁ
ଧାନରୁ ତ ସେମତି ଏକାଥରେ ବାହାରିଯିବନି ଧାନଟା କେମତି ହେଲେ ଯାଇକି ଚାଉଳଟା ହୁଏ?
ଖୁବ ଫାଷ୍ଟେ ଧାନକୁ କଟା ହବ ତାପରେ ତାକୁ ଭଲସେ ଧାନ ବାହାର କରାହବ ଯେମତି ସବୁ ବଛା ହୁଏ ସେମତି ବଛା ହବ ତାପରେ ଧାନକୁ ଉଂସା ହୁଏ ଗୋଟେ ଉଂସା ହେଇକି ପୁଣି ସୁଖା ହୁଏ। ତାପରେ କଳରେ ପେଶା ଯାଏ ତାପରେ ଯାଇଁକି ଚାଉଳ ହୁଏ।
ଆଉ ସବୁ ଜାଣିଚୁ ଆଉ ଯାହୋଉ। ବାପା ମାଆଙ୍କ ପାଇଁ ଏମତିଆ ଗୋଟେ ଝିଅ ଦରକାର ଯିଏ ସବୁ କିଛି ଜାଣିଥିବ। ଆଛା କହିଲୁ ଡାଲମାଟା କେମିତି ହୁଏ?
ଡାଲମଟା ସେତେ ବି ଜାଣିନି ତ ତମେ ଟିକେ କୁହ ମୁଁ ଜାଣିନି ସେତେ ବି ଡାଲମାଟା।
ହଁ ଡାଲମାରେ ତ ତୁ ଜାଣଚୁ ବୋହୁତ ପ୍ରକାର ପନିପରିବା ପଡ଼େ।
ହୁଁ।
ଖସ କରିକି ଯେମିତି ଆଳୁ ବାଇଗଣ ହୋଉ ସେ ବୋଇତାଳୁ ହୋଉ ମାଟିଆଳୁ ହୋଉ ଡାଲି ହୋଉ ଏରା ସବୁ ପଡେ। ଫାଷ୍ଟ ଆମେ ପନିପରିବାକୁ କାଟି ଦିଅନ୍ତି ସବୁକୁ ଗୋଟେ ସାଇଜ ର କାଟି ସାରିଲା ପରେ ତାକୁ ଧୋଇବାଟା ତ ନିହାତି ଦରକାର
ହଁ
ଧୋଇ ସାରିଲା ପରେ ଆ ମୋର ତ ଏତେ ମନେ ପଡନି ବୋଧେ ତାକୁ ସବୁ ସିଝା ଯାଏ। ତାକୁ ସିଝି ସାରିଲା ପରେ ତାକୁ ବାହାର କରାଯାଏ ସବୁ ଯାକ ତା ହଁ ତା ଦେହରେ ଟମାଟର ବି ପଡେ। ସ ବା ସାରିଲା ପରେ ବୋଧେ ଏ ତେଲ ପକା ହେଇକି କଢେଇରେ ଆ କଣ ଫୁଟଣ ଫୁଟଣ ବୋଧେ କଣ ପକା ହେଇକି ବୋଧେ ଫୁଟି ସାରିଲା ପରେ ବୋ ତାକୁ ପଖାରି ଦିଅନ୍ତି କଣ ହଁ ପିଆଜ ଫିଆଜ କେତେବେଳେ ପଡେ ମୁଁ ଜାଣିନି ମୋର ମନେ ନାହିଁ ଆଉ କାଲି ମୁଁ ବୁଝିକି କହିବି ଆଉ
ହଁ ଆଉ ତମ ଆଡେ ଗରମ କେମିତି ହଉଛି
ଓ ବାବା ବହୁତ ମେ ଅସମ୍ଭାଳ
ଆଉ ତମର ଆମ୍ବ ଗଛ ଅଛି ନା
ହଁ ଗୋଟେ ଆମ୍ବ ଗଛ ଅଛି କଞ୍ଚା ବେଳେ ସେଟା ପୁରା ଖଟା ଆଉ ପାଚିଗଲା ପରେ ଏତେ ମିଠା କହିବାର ନାହିଁ ମାନେ ଏତେ ମିଠା
ଆମର ଏଠି ଏଠି ଜାମୁକୋଳି ଖଜୁରୀ ଗଛ କେତେ ଖରା ଦିନେ ଏଇଗୁଣା ଆଉ ଟିକେ ଗଲେ ସାଢେ ତିନିଟା ବେଳେ ଆମେ, ବାରିକି ଯାଇକି ଖାଲି ଜାମୁ କୋଳି ପାରୁ ଖଜୁରୀକୋଳି ବି
ଆଉ
ଆଉ ଏଇ ଆମ୍ବତ ଏବେ ଯୋଉ ଖରାବେଳେ ଟାରେ ଟିକେ ପବନ ଦବନି କି ପବନ ଦେଲେ ଟିକେ ଇଏ କରିବୁ ଆଉ ଆମ୍ବ ତୋଳିବୁ, ଆମ୍ବ ପଡିବ ଖାଲି ସମସ୍ତେ ଆମ ଗାଁରେ ବହୁତ ଝିଅ ଅ ଖାଲି ସବୁ ଗଛ ମୂଳେ ବସି ଛୁଆ ଖାଲି ଗୋଟେ ଆମ୍ବ ପଡ଼ିବନି ତ ସବୁ ଦୌଡା ଦୌଡି ହେଇକି ମାଡାଗୋଳି ନାଗିକି ଆମ୍ବକୁ ଖାଇଯିବେ।
ହଁ ଆମେ ବି ଛୋଟ ବେଳେ ଆମ୍ବ ଚୋରି କରିବାକୁ ଯାଉ, ଆମର ତ ଗଛ ନଥିଲା। ଏଇ ଘର ପାଖରେ ଜଣଙ୍କର ଗଛ ଥିଲା, ସେ ଯେତେବେଳେ ଖରାବେଳେ ଶୋଇ ପଡନ୍ତି ମୁଁ ଆଉ ମୋ ଭାଇ ଯାଉ ମାନେ ଗୋଟେ ଗୋଟେ ଆମ୍ବ ପାରିବୁ ଏତେ ଡର ଲାଗେ ଆମେ ଚୁପି ଚୁପି ଘରକୁ କେମିତି ଆସିବୁ। ବେଳେ ବେଳେ ବୋଧେ ଧରା ପଡିଯାଉ, ସମସ୍ତେ ସେୟା ଛୋଟ ବେଳେ ସମସ୍ତେ ଛୋଟ ବେଳେ ସମସ୍ତେ ଏଇ କାମ ହିଁ କରନ୍ତି, ଚୋରି କରିବାକୁ ଭଲ ଲାଗେ। ଖାସ କରି ନିଜ ଘରେ ଥିଲେ ଖାଇବାକୁ ଭଲ ଲାଗେନା, କାହାର ଗଛ ଥିବ କୋଉଟି କଣ ଥିବ
ହଁ ନିଜ ଘରେ ଥିଲେ ଜମା ଖାଇବାକୁ ହି ଇଚ୍ଛା ହବନି। ଏବେ ଗଛ ସମସ୍ତଙ୍କର ହେଇଗଲାଣି ସମସ୍ତେ ଖାଇଲାବେଳକୁ ଇଚ୍ଛା ହଉନି ଏବେ ଆମ୍ବ ଖାଇବାକୁ ଆ ଆଗରୁ ଜଣଙ୍କ ଗଛରେ ଥିଲେ, ଇଚ୍ଛା ହୁଏ ତାରି ଗଛରୁ ସବୁ ଜାକ ପାରିବାକୁ ଏବେ ବି ଇଚ୍ଛା ହଉଛି ଜଣଙ୍କର ମାନେ କଲିମ ଆମ୍ବ ଅଛି ଏତେ ମିଠା ତାର ମାନେ କଞ୍ଚାବେଳେ ବି ଆମେ ବି, ସେ ଖରାବେଳେ ଟାଇମରେ ସେ ଶୋଇଥାଏ ଆମେ ଯାଇକି ତାଠୁ ତୋଳି ଆଣୁ, ସେ କିନ୍ତୁ ତୁ ସେ ବୁଢୀ ଭାରି ଅଛି ଆମକୁ ଖାଲି ଜଗି ଥାଏ।
ସେଇଟା ଖାଲି ଖାଅ ନା ଲଙ୍କା, ଲୁଣ ଏଗୁଡା ସବୁ ମଡେଇକି
ଲଙ୍କା, ଲୁଣ, ଜିରା ଗୁଣ୍ଡ ଏମିତି ଦେରିକି ଖାଇଲେ ବୋ ଆହୁରି ବେଶୀ ଟେଷ୍ଟ କିନ୍ତୁ କଞ୍ଚା ବି ଖାଇଲେ ବହୁତ ଟେଷ୍ଟ।
ପୁରା କାକୁଡି ଭଳି ଲାଗେ ନା, କଲିମ୍ବି ଆମ୍ବଟା ସବୁଠାରୁ ଭଲ ଲାଗେ ଯେ। ଯେତେସବୁ ଆମ ଆମ୍ବ ଅଛି କଲିମ୍ବି ଆମ୍ବଟାର ଟେଷ୍ଟଟା ସବୁଠାରୁ ଭଲ।
ହୁଁ ଆଉ ତ ଏବେ ଯୋ ବଜାରକୁ ସବୁ ଯୋଉ ଆମ୍ବ ଆସୁଚି ବହୁତ କେମିକାଲ୍ ମିଶିକି ଯୋଉ ଆସୁଚି ସ୍ପ୍ରେରେ ସେ ଟେଷ୍ଟଲେସ୍ ଜମା ଭଲ ଲା
ହଁ ତାର ତ କମ ତ ଟେଷ୍ଟ ଏଉରା ଖାଇଲେ ବି ରୋଗ ବି ହଉଚି। ମାନେ ଖାଇବା କଥା ନୁହଁ। ତମ ଘରେ ସବୁ ଆମ୍ବ ଖାଆନ୍ତି ନା?
ହଁ ଆମ ଘରେ ବି ବହୁତ ଆମ୍ବ ଖାଆନ୍ତି କିନ୍ତୁ ବଜାରରୁ ବି ଏତେ କିଣୁନା ଏବେ ଗ ଛ ଅଛି। ଦେଶୀ ଆମ୍ବ ଯୋଉଠି ହଉ ହାଟ ହଉ ବଜାରରେ ହଉ କିଣିକି ଆଣନ୍ତି।
ହଁ ଆମର ବି ବୋଧେ ଆମ୍ବର ମାସ ଯେବେଠାରୁ ଆରମ୍ଭ ହେଇଚି ସେବେଠାରୁ ଲଗାତାର ମାନେ ସବୁବେଳେ ଖିଆ ହଉଚି।
ଏବେ ବି ମୁଁ ବି ସେଇଆ ସ
ସେଟା ନହେଲେ ଖାଇବାକୁ ହିଁ ଇଚ୍ଛା ହଉନି।
ନାଁ ଯୋଉ ସିଜିନରେ ଯୋଉ ଫଳ ଆଉ।
ଆଉ ତମର ଆଡେ ସାବିତ୍ରୀ ଓଷା କରିଥିଲେ ନା?
ଇଏ ସାବିତ୍ରୀ ଓଷା ତ ସ୍ତ୍ରୀ ଲୋକ ହିଁ କରିଥିଲେ।
ହଁ ତୁ ବି କରିବୁ।
ଆମେ ଏବେ କଣ କ ଲେଣି ଆମେ ଯାଇକି ବାହାହେଇ ସାରିଲେ କରିବା ନା ଆଉ ଭାଗ୍ୟରେ ଯଦି ଥିବ ଆଉ। ଆଉ ସେ ଟାଇମରେ ବି ଲିଚୁ କୋଳି ସାବିତ୍ରୀ ଓଷାରେ ବହୁତ ଲିଚୁ କୋଳି ତରଭୁଜ ସବୁ ପ୍ରକାର ଫଳ ଆସେ ସାବିତ୍ରୀ ଓଷାରେ।
ହଁ ହଁ ଆମେ ତ ଛୋଟ ଛୁଆ ଆଉ ଯେତେବେଳେ ମାନେ ସାବିତ୍ରୀ ଓଷା ସେମାନେ କରନ୍ତି ଫଳମୂଳଟା ଆ ସିଲେ ମାନେ କେହି ନ ଖାଆନ୍ତୁ କିନ୍ତୁ ଛୁଆମାନେ ଅନେଇ ଥିବେ କେମିତି ଖାଇବେ ଏତେ ସାରା ଫଳ ନା ଦେ ଖିକି ଲୋଭ ଆସିଯାଏ।
ହଁ ବେଶୀ କିନ୍ତୁ ଲିଚୁ କୋଳି।
ହଁ ଆଜିିକାଲି ତ ସେ ସାବିତ୍ରୀ ଓଷାରେ ସେ ଓଷା କଣ କରିବେ ଖାଲି ଖାଇବା ପାଇଁ ହାଉଁ ହାଉଁ ଖାଲି ହଉଚନ୍ତି ଆଉ। ଆଉ ଏବ୍ ଓଷା ପୂର୍ବରୁ ମାନେ ଏତେ ଖାଲି ଭିଡିଓ କରିବାରେ ବ୍ୟସ୍ତ ଭିଡିଓ କରିକି କେମି ତାକୁ ଷ୍ଟୋରି ପକେଇବେ ଷ୍ଟାଟସ ପକେ
ଆଉ ରିଲସ୍ ବି ବନେଇବେ।
ଓଷା କରୁଚନ୍ତି ନା ଆଉ କଣ ହଁ କିଛି ଅଛନ୍ତି ଆମ ଭଳିଆ ଆମ ମାଙ୍କ ଜମାନାର ଲୋକ ଯୋଉମାନେ ସେମାନେ ଠିକ୍ ଠାକ୍। ଭଲ କରନ୍ତି। ହଁଅ ସେମାନେ ତ ଓହୋ ପୁରା ଶାଢୀ ପିନ୍ଧି ପୁରା ରଙ୍ଗ ଲଗେଇ
ଆଉ ଏବେକା ଆଉ କିନ୍ତୁ ଏବେକା ସ୍ତ୍ରୀ ଲୋକମାନେ ସବୁ ମ୍ୟାଚିଂ। ଚୁଡି ଠୁ ଶାଢି, ଟିକିଲି, ଲିପଷ୍ଟିକ୍ ଏମିତି କି କ୍ଲଚର୍ ବି ଯାଇକି କଙ୍କଡା କ୍ଲିପ୍।
ସେ କୁହ ନା ଖାଲି ଆଜିିକାଲି ଖାଲି ଦେଖାଣିଆ ଲୋକ ଦେଖାଣିଆ।
ଆଉ ଲୋକମାନେ ବେଶୀ ଆଉ ଆଗକୁ ତ ରଜ ଆସୁଚି।
ହଁ ର ହଁ ସବୁ କୋଉଠୁ କଣ ଟେ
ଆଉ ରଜରେ କଣ ତମ ହଁ ଦେଖିବା କଣ ଆଣିବା କୋଉ ସପିଙ୍ଗ୍ ମଲ୍ ଯିବା ବୋଲି ଭାବୁଛୁ।
ହଁ ଯୋଉଠିକି ଗଲେ ଚଳିବ ଖାଲି ଭଲ ଡ୍ରେସ୍ ଗୋଟେ ମିଳିଲେ ଗଲା ଆଉ।
ହୁଁ। ପୋଡ ପିଠା ଖାଇବା ନା।
ଆଉ
ବର୍ଷ ରେ ଥରେ।
ହଁ ତମର କି କି ପିଠା ସବୁ ହୁଏ?
ଆଉ ପୋଡ ପିଠା ହୁଏ। ମଣ୍ଡା ହୁଏ, କାକରା ହୁଏ, ଆରିସା ପିଠା ହୁଏ। ଚକୁଳି ହୁଏ।
ଗେଟେଇ
ସବୁ ଆଉ ହଁ ସେ ଗଟେଇ ବି। ଆଉ ଗୋଟେ ବି କୋଉଟେ ହୁଏ ନା
କରାଯାଏ ତମର କେତେ ଦିନ ପାଳନ କରାଯାଏ? ହଁ।
ଚାର୍ ଦିନ୍।
ଫାଷ୍ଟ୍ ଏ ଏଇ ପ୍ରଥମ ରଜକୁ କଣ କୁହାଯାଏ?
ଆମର ବା ପ୍ରଥମ ଫାଷ୍ଟ୍ ହଉଛି ସଜବାଜ ତାପରେ ପହିଲି ରଜ। ତାପରେ ରଜ ସଂକ୍ରାନ୍ତି ତାପରେ ଶେଷ ରଜ।
ତାପ ରେ ଆଉ ଗୋଟେ ପାଞ୍ଚ ଦିନ୍ ବା ବାସୁମତି ଗାଧୁଆ।
ହଁ ସେଥିରେ କଣ ହୁଏ?
ସେଇଥିରେ କଣ ଧୁଆ ଠାକୁରଙ୍କୁ ତ ପୂଜା କରା ହୁଏ। ପୁରା ଭୋରୁ ଉଠି କିି ଝିଅ ମାନେ ଗୋଟେ କଣ ପିଢା ଦେଇକି ଯୋଉଟା ବାଟଣା ବଟାନ୍ତି ଯୋଉ ଶିଳ ପୁଆ ସେଟା ଏମିତି ଦେଇକି କଣ ସେଟା ସୋରିଷ, ଲୁଣ ଦେଇକି ପୂଜା କରନ୍ତି।
ହଁ ମତେ ଏବେ ଏତେ ଗରମ ହଉଛି ମୁଁ ଆସିିକି ବାହାରେ ବସିଛି।
ହଁ ଆମେ ବି ଆମ୍ବ ଗଛ ମୂଳେ ବସିଛୁ ଟିକେ ଟିକେ ପବନ ଦେଲେ ଗଳିବ ଆମ୍ବ ଆମେ ଖାଇବୁ ଆଉ।
ମେଘ ବୋଧେ ଉଠେଇଲାଣି ହୁଅନ୍ତା କି ହଉନି ଜମା ମେଘ ହଉନି ଏତେ ଗରମ।
ହଁ ମେଘ ତ ଉଠୁ ନା ପା। ପ୍ରବଳ ଗରମ ଥି
ପୁରା ଛୁଇଁ ଗଛରେ ଛୁଇଁ ହେଇଛି ଫୁଲ ବହୁତ ମେଞ୍ଚେ ହେଇଛି।
ଆମ ଏଠି ବି ସେଇଆ ବହୁତୁ ଗରମ କିନ୍ତୁ ଏତେ ଜୋର ସେ ଗରମ ଲାଗୁଚି ପୁରା ପିଚୁ ହୁଏ ନା ସେଥିପାଇଁ ପ୍ରବଳ ଖରା ହେଲା ବେଳକୁ ତାତି ଉଠୁଛି।
ଖାଳି ଦିିଅ ଥଣ୍ଡା ଲାଗିିବ।
ଥଇ ଆମେ କଣ ପିଚୁ ରେ ଢ଼ାଳିଲେ କଣ ସବୁ ଯାକ ଥଣ୍ଡା ହେଇଯିବ କି। ଆଉ ବି ଏଠି ବି ବେଶୀ ବି ଗଛ ନାହିଁ ଘର ପାଖରେ। ସେଥିପାଇଁ ଜମା ବି ଥଣ୍ଡା ଲାଗୁ ଆଉ ଏସି ରେ ବି ଯେଦି ଶୋଇବାକୁ ବି ପଡୁଛି ବାଧ୍ୟରେ ବାହାର ବାହାରି ହଉନି ଏତେ ଗରମ ଲାଗୁଛି। ଆଉ ତମର ଚାଟା ବଳିଆ କୁଆଡେ ବୁଲିବା ହୁଏ ନା ନା ନାଇଁ। ଆମେ ତ ସବୁବେଳେ ଯାଉ ଚାଟା ବେଳେ ବିଲାକୁ ଆମର ସେଠି ଗୋଟେ।
ମୁଁ ତ ଖରା ବେଳେ ଖାଇଲା ପରେ ମତେ ନ ଶୋଇଲେ ମତେ ଭଲ ଲାଗେ ନା। ଖାଲି ସଞ୍ଜ ହବ ମାନେ ମୁଁ ଶୋଇପଡେ। ସେଥିପାଇଁ ମୁଁ ଟିକେ ଖରା ବେଳେ ଖାଇସାରିଲା ପରେ ଶୋଇଯାଏ। ତାପରେ ପାଞ୍ଚଟା ବେଳେ ଉ
ଆମୁ କାଇଁ ଆମକୁ ତ ଇଚ୍ଛା ହୁଏ ନା ଶୋଇବା ପାଇଁ।
ହୁଁ ଆଉ। ପାଞ୍ଚଟା ବେଳେ ଉଠିକି ଟି